ଏ ଅପା।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭସକାଳ।
କଣ କଦଳୀଟେ। ହଁ ହ୍ୟାଲୋ।
ହଁ ଶୁଭସକାଳ। ହଁ ବସି ବସିଚି ଆଉ ଆପଣ କଣ କରୁଛନ୍ତି।
ମୁଁ ଏଇ ରୋଷେଇ କରୁଥିଲି ଆଉ।
ଆଛା ଆଛା କଣ ରୋଷେଇ କରୁଛନ୍ତି?
ଉମ‌ ଆଜି ସାଧା ମାନେ ରଧା ସାଧା ଖାଉନ୍ତ ଦି ତିନି ଜଣ। ଘରେ ଆଉ ଅଧା ଆମିଷ ଖାଉଛନ୍ତି ଆଉ।
ହଁ ହଁ ହଁ।
ମାଛ ଟିକେ ହେଇଛି ଆଉ ଡାଲି ଛତୁ। ଆଳୁ ଭଜା।
ଆଚ୍ଛା। ଆଉ ଆପଣ ଗୋଟେ ବର୍ଷା ପୋକୋଉଥିଲେ କି ଆଗ। ପାଣି ପାଗ କେମିତି ଅଛି ମାନେ ଆପଣଙ୍କ ଅଞ୍ଚଳରେ ପାଣି ପାଗ କେମିତି ଅଛି।
ବର୍ଷା ହଉଛି ଆମ ପଟେ ସକାଳୁ ବର୍ଷା ମାନେ ଝିପି ଝିପି ଝିପି ଝିପି ଲାଗି ରହିଛି। ଛି।
ହଁ ହଁ ହଁ। ହଁ ଆମପଟେ ବି ସେମିତି ବର୍ଷା ହଉଛି ହେଇଛି ସକାଳୁ ସକାଳୁ ହେଇଛିି ଆଉ। ଏବେ ଟିକେ କମିଚି।
ହଁ ହଁ ଆଉ କଣ ଖାଇଲେ ଜଳ ଚାହା‌।
ହଁ ଜଳଖିଆ ତାକୁ ।
ହଁ ହଁ।
ହୁଁ ତ ଆଉ ମଧ୍ୟାହ୍ନ ଭୋଜନ ସମୟ ହେଲେ ଖାଇବାକୁ ଆଉ।
ଓ ହୋ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ଭଲ ଅଛନ୍ତି।
କଣ କହିଲେ?
ହଁ ସମସ୍ତେ ଭଲ ଅଛନ୍ତି।
ହଁ ହଁ। ଆଉ କାଲି ଦେବସ୍ନାନ ପୂର୍ଣ୍ଣିମା ରେ‌ ମନ୍ଦିର ଯାଇଥିଲେ?
କାଲି ହଁ। ଯାଇଥିଲି ଦର୍ଶନ ଟେକେ କରିକି ଥିଲୁ।
ଆ ହୋ।
ହଁ ଆପଣ ଯାଇ
ଆଇମ ତ ଟାଇମ ହେଲାନି ଘର କାମ ପାଇଁ ଯାଇନି ଆଉ।
ଆଚ୍ଛା ଆଚ୍ଛା ଆ ନା ଯାଇକି ମାନେ ଘର କାମରେ ରହିଗଲେ ବ୍ୟସ୍ତରେ ରହିଗଲୋ।
ହଁ ହଁ ଘର କାମ ରୋଷେଇ ପୂଜା ଝିଅ ସ୍କୁଲ ଯିବା ରହିଗଲି ଆଉ।
ଆଉ ରଥଯାତ୍ରରେ ପୁରୀ ଯିବେ?
ରଥଯାତ୍ରା ହଁ ହଁ ହଁ ପୁରୀ ଯିବା ପାଇଁ ତ ଆମର ଯୋଜନା କରିଛି ସାଙ୍ଗସାଥିମାନେ। ଯାଇକି ଟିକେ ଦର୍ଶନ କରିକି ଆସିବୁ ବୋଲି ସବୁ କୋଉ ବର୍ଷ ଯାଇପାରୁନୁ ତ ଦେଖିବା କଣ ଅଛି ଯଦି ହବ ତ ଯିବୁ। ମାନେ ଡରି ଲାଗିବହୁତ୍। ଲେ ଯେମିତି ଯିବେ ସେମିତି କୁହନ୍ତି ତ। ଦେଖାାଯାଉ ଏ ବର୍ଷ କଣ ହଉଛି କିନ୍ତୁ ସେ ଭି ଡରେ ଯେତିକି ଦସ୍ ନ ହେଇପାରିଲା ସେତିକି କରିକି ପଳେଇ ଆସିବୁ ଆଉ ସମୁଦ୍ର ଟିକେ ବୁଲିକି। ଯାହାବି ହବ ବୋଲେ କୋଣାର୍କ ବି ଟିକେ ଯାଇକି ଏନ୍ତି। ଏକ କଥା ପଳେ ଆସିବ।
ହୁଁ ହୁଁ। ଆମେ ବି ଯିବୁ ବୋଲି ପ୍ଲନ୍ କରିୁଛୁ, ଦେଖିବା ଜଗାର ଡରି ଲାଗିବ ବୋଲେ ଯିବୁ ଆଉ ଭାବୁଛି ଏ ବର୍ଷ ଯିବୁ ବୋଲି କୋଉ ବସ ଆମେ ଏବେ ଯାଇପାରୁନୁ ଯିବୁ ଯିବୁ ଭାବୁଛୁ ସିନା ଯାଇପାରୁନୁ। ଏବ ବର୍ଷ ଯଦି ଯୋଗାର ଡ଼ରି ଲାଗିଲା କହିଲେ ଆଉ ମାନେ ନ ନ ଯିବାର ଇଛା ଥିଲେ ବି ମାନେ ସିଏ ନେଇଯିବ ଜଗା ତମେ ନ ଯିବାକୁ ଚାହିଁଲେ ବି କିଏ କାଦି ପ୍ରକାର ବି ପଇସାତର ଥାଉ ନଥାଉ କି ଘରେ କେତେ ତ ଅସୁବିଧା ଥିଲେ ବି ସେ ନେଇଯିବେ ମହାପ୍ରଭୁ ହୁଁ ହୁଁ
ମାନେ ସେ ଆମର ଆମ ଅଞ୍ଚଳରେ ଯେତିକି ଗହଳି ନାହିଁ ସେଠ ତ ପ୍ରବଳ ଭିଡ ହୁଏ। ଦେଖିକି ଯିବାକୁ ପଡିବ କିନ୍ତୁ ଗରମ ବି ପ୍ରବଳ ଲାଗେ ସେଦିନ ସେଦିନ
ହଁ ଗରମ ପ୍ରବଳ
ନମନେ ସାଥି ଲାଗିଯିବ ଏତେ ଭିଡ଼
ହଁ ପୁରା ପୁରା ଏତେ ଆଗ ଏତେ ଭିଡ ହଉନ ଥିଲା ଏବେ ପୁରା ଏତେ ଭୁଲରେ ହଉଛି, ପୁରା ମାନେ ଏବେ ସବୁବେଳେ ଭିଡ଼ ଲାଗ କିବ ହଉଛି।
ହଁ ସବୁ ଲୋକମାନେ ଆସୁଛନ୍ତି ଆଉ ବାହାର ବି ଆସୁଛନ୍ତି ନା ସେ ସମୟରେ ତ ସେଥିପାଇଁ ବହୁତ ଭିଡ଼ ରହୁଛୀ ସେଠଉ ହଁ।
ଆଉ କଣ ଖାଲି ପୁରୀ ଯିବେ ନା ବୁଲିକି, ।
ହଁ ଦେଖିବା ଯଦି ସେପଟେ ସେମିତି ସୁବିଧା ହେଲା ଯିବା। ଭଟଙ୍ଗା ଆଉ ନନ୍ଦନକନ୍ଦନ ଏମିତି ସବୁ କଣାର୍କ କୁ ସବୁ ଯିବା ସେପଟେ ସେପଟେ ଯେତିକି ଜାଗା ପାଖାପାଖି ସବୁ ବୁଲିକି ଆସିବା ଭାବି ଚଆଉଇ କଣ ହଉଛି ଦେଖାଯିବ ବର୍ଷା ତ ଆରମ୍ଭ ହେଇଗଲାଣି ଆ ଆସାଢ଼ ମାସ ଏଇଠି ଏଇଠ
ହଁ ଆରମ୍ଭ ହେଇଗଲାଣି।
ବର୍ଷା ଚାଲିଛି ଝିପି ଝିପି ଚାଲ
ଆଉ ଆପଣଙ୍କ ଅଞ୍ଚଳରେ କଣ ଆମ୍ବ ପଣସ କିଛି ମାନେ ଏବେ ବି ଏବେ ବି ଅଛି ନା ସରିଗଲାଣି।
ହଁ ଅଛି ମାନେ ଆମ୍ବ ତ ଏବେ ଆଉ ବର୍ଷା ପଡ଼ିଲାଠୁ ଏବେ ଆଣା ହଉନି ଘରକୁ ଆଉ ସେ ମଝିରେ ଖରା ଯୋଉ ହେଉଥିଲା ଖରା ମ ପ୍ରବଳ ହଉଥିଲା ସେ ମଝିରେ ନାଇଁ ନାଇଁ ସେ ଆମ୍ବ ଅଛି ଯେ ସେ ଆମ୍ବ ଆଉ ଯାର ବଗିଚା ମାନେ ଯାର ଗଛ ନିଜେ ଲଗାଉଛନ୍ତି ସେମାନେ ପି ପାଉଥିବ ଏମିତି ଯୋଉ ସେ ଯୋଉ ବୁଲେ ବୁକା ଆଣୁଛନ୍ତି ସେଇ ଆମ୍ବ ହିଁ। ଖ ଖାଇଥିଲୁ
ଆମ୍ବରୁ ମାନେ ସେ ଆମ୍ବୁଲ ଆମ୍ବଶଢା ସେ ଯାକ ବି କରନ୍ତିନିକି
ଆମେ କରୁ ଯେ ଏ ବର୍ଷ କରିନୁ ଘର କାମ ଟିକେ ଚାଲିଛି, ତ ସୁବିଧା ନାହିଁ କହି ଭଡା ଛୁ ଆଉ କରିନୁ ସେଟା ସେ ଯୋଉ ଆମ୍ବ ସଢା ଟା ଯଉ। ଆମ୍ବ ଯୋଉ ଯେତିକି ସେ ତାର ରସ ସବୁ ମାନେ ଚିପୁଡିକରି ବାହାର କରିକିରି ସେଟାକୁ ଏମିତି ଗୋଟେ ଥାଳି ରେ ହଉ ନହେଲେ କୁଲାରେ ନ ଲେକ ମି କି କପଡାରେ ହଉ ପକାଯାଏ ତା ଉପରେ ତା ଉପରେ ପକାଯାଏ ତାପରେ ସେଟା ମୋଟା ହେଇଯାଇ କି ଶୁଖିଗଲା ପରେ ମାନେ ଯାହାହେଲେ ଦଶ ରୁ ପନ୍ଦର ଦିନ ଲାଗେ ଶୁଖିବା ପାଇଁ। ହଁ ଶୁଖେଇବା ପାଇଁ ଶୁଖି ଗଲା ପରେ ଏଟାରେ ମାନେ ଲୁଣ ଜଷ୍ଟ ଟିକେ। ଅଳ୍ପ ଟିକେ। ଆଉ ଲଙ୍କା ଗୁଣ୍ଡ ଟିକେ ଭେଡା ପକେଇ କିରି ତାପରେ କାଟିକି ଡବାରେ ରଖାଯାଏ କେତେବେଳେ ଇଚ୍ଛା ହେଲେ। ଏମତି ଆଚାର ଟାଇପ ର ଖା ଖିଆଯାଏ ଆଉ । ଆଉ ଯୋଉ ତମ ପେଇ । ତ ସେଇଟା ଯୋଉ ଆମ୍ବର ଚୋପା ଯୋଉ ନାଇଁ କି ସେ ଆମ୍ବର ଚୁ ପା ଟାକୁ ସେ ଉପରକୁ ଟିକେ ସେ ଯୋଉ ଗ୍ରୀନ କଲର ଟାକୁ। ଆମ୍ୱ ଟିକେ କଞ୍ଚଳିଆ ଟାଇପ ର ଥିଲାବେଳେ ଟି ଟିକେ ପାଚିଥିବ ଟିକେ କଞ୍ଚାଳିଆ ଥି ଥିବ ସେଇ ଟାଇପ ର ଥିଲାବେଳେ। ସେଟାକୁ ଉପରରୁ ଚୁପା ଯାକୁ ବାହାର କରାଇ ଦିଆଯାଏ ତାପରେ ସେଟାକୁ ଏମିତି ଶୁଖାାଯାଏ ସେଇ ଚୁପଟା। ତାକୁ ଆଉ ଭିତରେ ଯୋଉ ରସ ଯାକ ତାର ଥିବ। ସେଇଟା ପାଇଁ ସେଟା ମିଠା ହୁଏ ସେଟା ବି। ଦଶ ରୁ ପନ୍ଦର ଦିନ ଶୁଖା ଯାଏ ସେଇଟା ବି ସେମିତି ଗୁଡ ରେ ଏମିତି ଆଚାର ଟାଇପ ର କଲେ ହବ ନଲେ ଏମିତି। ଖୋଲାରେ ବି ମିଠା ତ ଥାଉଛି ଖାଇଲେ ବି ଚଳୁଛି।
ହଁ ହଁ । ଆଉ ଆଉ ଗୋଟେ କଞ୍ଚା ହଁ। ସେଟା କେମିତି କା ଆମ୍ବୁଲ ଆମ୍ୱୁ
ଆମ୍ବୁଲ ବି ସେଇଟା। ବଡ ବଡ ମାନେ କଞ୍ଚା ଆମ୍ବ ସାହି କୁ ଏମିତି ବିକା ଆସି ଥାଏ କଞ୍ଚାରେ। ସେଟା କି ମାନେ ଟି ଦ ଦଶ ପନ୍ଦର କିଲୋ କିଣା ହେଇକିରି ସେଟା ଏମତି ଭିତର ତାର ଯୋଉ ଟାକୁ ଯଉ କହୁ ନାହାନ୍ତି ଟା କୁ ସେଟା ବାହାର କରାହେଇ । ସେଟା ଦି ଫାଳ ଲେଖା ଏମତି କରିକି ନୁଣ ରେ ଭିଜା ଯାଏ ଏମତି ଚାରି ପାଞ୍ଚ ଦିନ ନୁଣ ରେ ଭିଜା ଯାଏ। ତାପରେ ସେଟା ଖରାରେ ଖରାରେ ଶୁଖାଯାଏ।
ଶୁଖା ଯାଏ ତ ସେଟାକୁ ମାନେ ତକାରୀରେ ଖାଆନ୍ତି ନା। କେମିତି ଆ।
ହଁ ତରକାରୀ ରେ ଖାଆନ୍ତି। ଆଉ ଏମତି ନୁଣ ଲଙ୍କା ପିଆଜ ଆମ୍ବୁଲ ପାଣି କରିକି ବି ଖାଆନ୍ତି ତରକାରୀରେ ବି।
ହୁଁ ହୁଁ ଆପଣଙ୍କୁ କୋଉଟା ଭଲ ଲାଗେ ଆମ୍ବୁଲ କି ଚମ୍ୱା । କି ଆଉ।
ସବୁ ଖଟା ଜିନିଷ ସବୁ ଭଲ ଲାଗେ।
ହଁ ହଁ ହଁ। ଭଲ। ତାମାନେ ଏବ ବର୍ଷ ଆପଣ କରି ନାହାନ୍ତି।
ନାଇଁ ଏ ବର୍ଷ କରିନୁ। କିଣିକି ଅଣା ହେଇଛି ଏ ବର୍ଷ ମାନେ ଘର କାମ ଚାଲିଛି ତ ଘ ର ମାନେ କରାହଉଛି ଭଡ଼ା ଅଛୁ ତ ସୁବିଧା ନାହିଁ କରିବା ପାଇଁ। ଆଉ ଏପଟେ ସେପଟେ ଘର କାମ ବି ନ ଦେଖିଲେ ସେ ମିସ୍ତ୍ରୀ ମୂଲିଆ ମାନେ ବି କାମ ଏପଟେ ସେପ ପଟେ କରିଦଉଛନ୍ତି ସେଟା ତାଙ୍କୁ ଜଗି ରଖିକି ଆଉ ଏପଟେ ରୋଷେଇ ବାସ ଝିଅ ସ୍କୁଲ ଯାଉଛି ଟିଉସନ ଯାଉଛି ସ୍ଵାମୀ ବେପାର ଯାଉଛନ୍ତି ଏପଟେ ସବୁ। କାମ ଦେଖିଲା ବେଳକୁ ଏପଟେ ସେପଟେ ହେଇକରି ଆଉ କରିହେଲା ନି କିଣିକି ଅଣା ହେଇଛି ଆଉ ହୁଁ ହୁଁ।
ହଁ ଭଲ ମାନେ ଆପଣଙ୍କର ଆଉ । ଛୁଆ ବି ଅଛନ୍ତି ମାନେ କେତେ କୋଉ କ୍ଲାସ ରେ?
ଝିଅ ଗୋଟେ ଅଷ୍ଟମ ପଢ଼ୁଛି।
ଓ ହୋ ହୋ।
ହ ଆପଣ ମ୍ୟାରେଜ କରିନାହାନ୍ତି କି?
ନାଇଁ ନାଇଁ ମ୍ୟାରେଜ କରିନି।
ଓହୋ ହଉ ହଉ ଠିକ୍ ଅ ରହୁଛି ରୋଷେଇ ଟିକେ କରିବାର ଅଛି ତ।
ହଁ କୁହ
ହଁ।
ହ୍ୟାଲୋ।
ହଁ।
ହୁଁ ତାହାଲେ ଆପଣ ଆଚାର ବନେଇବେ ତାହେଲେ କିଣିକି ଆଣିଛନ୍ତି ଆଚାର ବନେଇକି ରଖିବେ ସେଟା କେତେ ବର୍ଷ ଯାଏ ଆଚାର ଏମିତି ଯାଏ? ହୁଁ ମାନେ ଆ ଆଚାର ଖରାପ ହୁଏନି? କେତେ ସମୟ ମାନେ କେତେ ବର୍ଷ ଯାଏ ସେଟା ରୁହେ ନା କଣ?
ରେ ମଝିରେ ମଝିରେ ଯୋଉ ଏବେ ଯୋଉ ବର୍ଷା ହୁଏନି କି ମଝିରେ ମଝିରେ ଖରା ହେଲେ ସେଟାକୁ ଶୁଖେଇଦେଲେ ଆଉ ଖରାପ ହବନି ମଝିରେ ମଝିରେ ଏମତି ଚାରିଦିନ ପାଞ୍ଚଦିନ ଏମିତି ଖରାରେ ଶୁଖେଇକି ଖରାରେ ଶୁଖେଇକି ରଖିଦେଲେ ଆଉ ବର୍ଷ ବର୍ଷ ପଳାଏ। ଏ ଖରାପ ଖରାପ ହୁଏନି।
ହଁ।
ହୁଁ ଯଦି ଖରାରେ ନ ଶୁଖେଇବେ ହଁ ସେମିତି ଥାଉ କଣ ହଉଛି କହିଲା ବେଳକୁ ଖ ବର୍ଷା ଯେଉଁ ଲାଗି ରହିବ ବର୍ଷା ଦିନ ଲଘୁଚାପ ସେତିକି ଟାଇମରେ ତମେ ଫିମ୍ପି ମାରିଯିବ ମାନେ ଧଳା ଧଳା ଟାଇପ ର ହେଇକି ଫିମ୍ପି ମାରିଯିବ। ଆଉ ନଷ୍ଟ ହେଇଯିବ ଆମ୍ୱିଳି ଆମ୍ୱିଲି ଟାଇପର ହେଇଯିବ ଖାଇବାକୁ ଆଉ ଇଚ୍ଛା ହବନି। ସେଥିପାଇଁ ଖରାରେ ଶୁଖେଇ ଶୁଖେଇ ସବୁ ଜିନିଷ ରଖା ହୁଏ।
ହଁ ହଉ ଆପଣଙ୍କ ସହିତ କ ଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟବାଦ।
ହଁ ହଉ ଧନ୍ୟବାଦ।